ହଁ ଆଜ୍ଞା। ଆଉ ରାତ୍ରି ଭୋଜନ ସାରିଲେଣି? ହଁ ଘରେ ସମସ୍ତେ ଭଲ ଅଛନ୍ତି ନାଁ?
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଭେରି ଗୁଡ଼। ତ ବହୁତ ଭଲ ଆମେ ଆଜି ଆବେତ ହଁ କୁହନ୍ତୁ।
କେମିତି କଟିଲା?
ଆଜି ଦିନଟି ପ୍ରକୃତରେ ବହୁତ ଭଲ ଥିଲା କାହିଁକି ମୁଁ କିଛି ସବୁଜ ପରିବେଶ ମୁଁ ବୁଲିବା ପାଇଁ ଯାଇଥିଲି।
କୁଆଡେ?
ଆଉଁ ଏ କିଛି ଧରନ୍ତୁ ସବୁଜ ପରିବେଶ କହିଲେ ଜଙ୍ଗଲୀୟ ପରିବେଶ ଗଛଲତା ଥିବା ପ୍ ପରିବେଶକୁ ବୁଲିବା ପାଇଁ ଯାଇଥିଲି ହେଲା ତେଣୁ ଦିନକ ଟି ଭାବୁଛି ବହୁତ ଭଲରେ କଟିଲା।
ଆଚ୍ଛା ଆଚ୍ଛା।
ଆଚ୍ଛା
ଏତ ପୁରା ଦିନବେଳା ଟା ବହୁତ ହଟ୍ ଥିଲା ଆପଣଙ୍କ ସିଆଡେ ଟେମ୍ପରେଚର କେତେ କଣ ରହୁଛି?
ହଁ ମାନେ ତାପମାତ୍ରା ଥିଲା ଆଜ୍ଞା। କିନ୍ତୁ ଯେହେତୁ ମୁଁ ରାସ୍ତା ଉଭୟ ପାର୍ଶ୍ଵରେ ଗଛ ଲତା ଥିଲା ଗଛ ଛାଇରେ ଛିଡା ହେଇ ହେଇ ଛିଡା ହେଇ ଯାଉଁଥିଲି ଆଉ। ନହେଲେ ତାପମାତ୍ରା ମାତ୍ରା ଥିଲା ଆଜ୍ଞା ପାଉଛି ପଛେ।
ହୁଁ।
ଆଁ ଆଜି ଦିନଟି ଆପଣ କଣ କଲେ କୁହନ୍ତୁ?
ନାଇଁ ଆଜି ଦିନଟି ମୋର ସେମିତି କୁଆଡେ ବାହାରେ କଟିନି ମୋର ଘରେ କଟିଛି।
ଘରେ କଟିଛି ତାହେଲେ ଭଲରେ ହିଁ କଟିଥିବ ଘର ପରିବାର ସହିତ। ସ୍ଵତନ୍ତ୍ର କିଛି ଖାଇବା ପିଇବା।
ହଁ ଆଜି ସବୁ ସାଧା ଉପରେ ହେଇଥିଲା ଆଜି ବୃହସ୍ପତି ଚଳୁଛନ୍ତି ମକର ରାଶିରେ।
ବଢିଆ, ବଢିଆ।
ଘରେ ଗୋଟେ। ମଙ୍ଗଳବାର ବି ଥିଲା।
ଆଜ୍ଞା। ତ ଆମେ ଚାହିଁବା କି ଆଜି ଆମେ କଥା ହବା ଯୋଉ ଆମେ ଉ ଛୋଟ ବେଳୁ ଶୁଣି ଆସୁଛେ ଯେ ଆମ ଦେଶ ହଉଛି ଗୋଟେ ପୁରୁଷ ପ୍ରାଧାନ୍ୟ ଦେଶ। ନାଇଁ କି?
ହୁଁ।
ଯେ ଏଠି ପୁରୁଷର ପ୍ରାଧାନ୍ୟ ଅଧିକ ସବୁ କ୍ଷେତ୍ର ଏଇଟାକୁ ଆପଣ କେମିତି ଦେଖୁଛନ୍ତି? ଆପଣ ଙ୍କ ମତରେ ଏଟା କେତେ ଦୂର ଠିକି।
ଆ ଅ ମୋ ମତରେ ମାନେ ଦିନ ଯେମିତି ଦିନକୁ ଦିନ ଯେମିତି ଡେଭଲପମେଣ୍ଟ ହଉଚି। ସବୁ କ୍ଷେତ୍ରରେ
ନିଶ୍ଚିତ।
ମାନେ ବୈଷୟିକ ଶିକ୍ଷା ପାଖରୁ ଆରମ୍ଭ କରିକି ତା ଯାହା ଯାହା ରହିଲା।
ଆଜ୍ଞା।
ତ ସେଇଟା କହିବା ଭୁଲୁ। ବଟ ଲୋଡ ନେଇପାରିବ।
ଆଚ୍ଛା।
କିନ୍ତୁ ଯଦି ଭାର ଦିଆଯାଏ
ଆଜ୍ଞା।
ପୁରୁଷକୁ ସେ ଭାରଟା
ଆଜ୍ଞା।
ତାହେଲେ ପୁରୁଷ ଉଠେଇ ପାରିବ ସେ ସକ୍ଷମ ଭଗବାନ ତାକୁ ଦେଇଛନ୍ତି।
ଆଜ୍ଞା।
ଏଇଆ ଆଉ ମୋ ମତରେ। କିନ୍ତୁ ସମାନ ଅଧିକାର ତ ଗମେଣ୍ଟେ ଦେଇଚି ଆଉ ଆମେ କଣ କରିବା? ନାରୀ କୁ ମାନେ ଆମେ ତ ଆମେ ନେଇପାରିବୁ ତା ମାନେ ନୁହେଁ ଆମେ ଚାହିଁବୁ ଆଉ ଜଣଙ୍କୁ ଦବା ପାଇଁ। ଆମେ ଭାର ନେଇପାରିବୁ। ତା ମାନେ ନୁହେଁ ଆମେ ଆଉ ଜଣଙ୍କୁ ଦବା ପାଇଁ ଭାର ଚାହିଁବୁ। ଆଉ ସେ ଆଉ ଯେହେତୁ ସରକାର ଦେଇଛି ସମାନ ଅଧିକାର ତ ଅଧିକାର ରହିବ ଯିଏ ଯାହାର ସେବି ଭାର ନବାକୁ ପ୍ରସ୍ତୁତ ଥିବ। ମୋ ମତରେ ଏଇଟା।
ନିଶ୍ଚିତ ବଢିଆ ଥ୍ୟାଙ୍କ ୟୁ। ଆପଣ ବଢିଆ କହିଲେ। ତ ଏଇଟା ଆମେ ଆଲୋଚନା କରିବା ଦେଖନ୍ତୁ ଗୋଟେ ଦିନ ରାତି ସବୁବେଳେ ପୁରୁଷଟି ସମାଜରେ ସ୍ଵାଧୀନତା ଭାବରେ ବୁଲି ପାରୁଚି। ଅନେକ କାମ ସେ ସ୍ଵାଧୀନତା ଭାବରେ କରିପାରୁଚି। କିନ୍ତୁ ନାରୀ ଟିଏ ସେଇ କ୍ଷେତ୍ରରେ କରିପାରୁନାହିଁ। ସେ ଦିନ ଆଲୋକରେ ମଧ୍ୟ ସୁରକ୍ଷିତ ମଣୁନାହିଁ କାହିଁକି? ଏଇଟା ପାଇଁ ଆପଣ କଣ କହିବେ। ଯେ ପୁରୁଷ ପ୍ରାଧାନ୍ୟ ଦେଶରେ ନାରୀ କଣ ସତରେ ମାନସିକ ଶାରୀରିକ ଆଘାତ ପାଉଅଛି କି?
ଦେଖ ଗୋଟେ କଥା ହଉଚି ମାନେ ତାକୁ ଟିକେ ରୁହ ଏଇଟି ଟିକେ ରଖିବାକୁ ଦିଅ କଥା ଟାକୁ। ମୁଁ ଆମର। ଯୋଉ ସବୁ ସଂସ୍କୃତି ଅଛି
ଆଜ୍ଞା ଆଜ୍ଞା।
ଯେହେତୁ ଆମେ ଗୋଟେ ଓଡ଼ିଶା ଭଳି ରାଜ୍ୟରେ ଅଛେ
ଆଜ୍ଞା।
ଅ ଆମର ସଂସ୍କୃତି କହୁଛି ଯେ ଆମେ କେତେ ଉନ୍ନତ।
ଆଜ୍ଞା।
ଆମେ ଯଦି ହୀନ କାମ କରିକିରି ବା ଲୋକଙ୍କ ଦ୍ଵାରା ଯୋଉ ସବୁ ପ୍ରତାରେ ତ ହଉଛନ୍ତି।
ଆଜ୍ଞା।
ସେ ଜିନିଷ ଟାକୁ ଆମେ ଯଦି ଆମ ଭିତରୁ ଦୂରେଇ ନ ପାରିବା ତାହେଲେ ମଣିଷ ଜମା ଦେଇ ଆଜିକା ଡେଟ ରେ କିଛି ଲାଭ ନାହଁ।
ଆଜ୍ଞା। ନିଶ୍ଚିତ ଭାବରେ ବଢିଆ କହିଲେ ଆପଣ ଅ ତତ ଆଁ ଆମେ ବୁଝିଯିବା ଯେ ସମାଜରେ ପୁରୁଷର ଯେତିକି ଅଧିକାର ଗୋଟେ ନାରୀର ବି ସେତିକି ଅଧିକାର ଆଉ ଗୋଟେ ପୁରୁଷ ଯଦି ଭାବିବ ଯେ ମୋ ଘରେ ବି ନାରୀଟିଏ ଅଛି ମୋର ମା ରୂପରେ ଅଛି ଭଉଣୀ ରୂପରେ ଅଛି ସ୍ତ୍ରୀ ରୂପରେ ଅଛି ତେବେ ଯାଇକି ଅନ୍ୟ ନାରୀଟିଏ ମଧ୍ୟ ସୁରକ୍ଷିତ ରହିପାରିବ ନାଇଁକ କି ଆଜ୍ଞା?
ହଁ ନିହାତି।
ଆଉ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ ଭଳି ଗୋଟିଏ ନଦୀର ଦୁଇଟି ତୁଠ ଭଳି ଯଦି ଏମାନଙ୍କ ଭିତରେ ବରସମ୍ ଭାରସାମ୍ୟ ନ ରହେ ତାହେଲେ ପରିବାରରେ ମିଶି ତ ଭାବରେ ସମାଜରେ ନିଶ୍ଚିତ ଭାବରେ ଦେଶ ରାଷ୍ଟ୍ରରେ ସବୁଠି ବିଶୃଙ୍ଖଳା ସୃଷ୍ଟି ହବ ନାଇକି ଆଜ୍ଞା ଆଚ୍ଛା ଆପଣ ତ ପଢା ଜୀବନରେ ଏମିତି କିଛି ଘଟଣା ଅଛି କି ଯୋଉଟା କି ଆପଣ ଆଜି ପର୍ଯ୍ୟନ୍ତ ଭୁଲି ପାରିନା
ପଢା ଜୀବନରେ ତ ପାଠ ପଢାରେ ଗଲା ଆଉ ସେତେବେଳେ ଆଉ କିଛି ଜଣା ଯାଏ ନା।
ଟ ଯେତେବେଳେ ଆମେ ଆ ବୟସ ଦେଇକି ଯେତେବେଳେ ଆଡଲ୍ଟ ହୁଡ ଆସେ ମାନେ ହୁଁ ଯୁବା ଅବସ୍ଥା ଯେତେବେଳେ ଆସେ ସେତେବେଳେ ହୁଏ ସେମତି କେତେ କେତେବେ ଜାଗାରେ ହୁଏ। ପରିସ୍ଥିତି ବି ସେମିତି କରେ ହୁଁ।
ଭାବରେ ନିଶ୍ଚତ ଭାବ
ହଁ ମ ସମୟ ସବୁ କିିଛି ବଦଳେଇ ଦିଏ।
ହଁ ସମୟ ସବୁ କିଛି ବଦଳେଇ ଦିଏ ପରିବର୍ତ୍ତନ ଆଣିଦିଏ ନାଇକି ଆଜ୍ଞା ଆଛା ପ୍ରକୃତରେ ଆପଣଙ୍କ ମନରେ କଣ ଭାବନା ଥିଲା ପଢୁଥିବା ସମୟରେ? ସେ ଆଶାକୁ ଆପଣ ପୂରଣ କରିବା ଦିଗରେ କେତେ ଉଦ୍ୟମ କରିଛନ୍ତି ବା କରୁଛନ୍ତି ବା ନିଜର ଆଶା ଅନୁସାରେ ସଫଳ ହେଇପାରିଛନ୍ତି କି?
ହଁ ଆଶା ଅନୁସାରେ ସଫଳତା ନିହାତି।
ବହୁତ ବହୁତ ଧନ୍ୟବାଦ ତାହେଲେ ଆମେ ଜାଣିବା କି ଆପଣଙ୍କର ଶ୍ରମ ସାର୍ଥକ ହେଇଛି। ଆପଣ ପରିଶ୍ ଶ୍ରମ ଅନୁସାରେ ସଫଳ ହେଇପାରିଛନ୍ତି ତେଣୁ ଶ୍ରମ ସାର୍ଥକ ନିଶ୍ଚିତ ଭାବରେ ହେଇପାରିଚି। ଆଚ୍ଛା ଆମ ସମୟର ଯୁବପିଢି ଧରନ୍ତୁ ଆପଣଙ୍କ ସମୟର ଯୁବପିଢି ଆଉ ବର୍ତ୍ତମାନ ର ଯୁବପିଢ଼ି
ହଁ।
ଏମିତି ପାର୍ଥକ୍ୟ କୁହନ୍ତୁ ଯୋଉଟା କି ଗୋଟେ ଆଜିକା ସମାଜ ସେଇ କାରଣରୁ ଆଗକୁ ଯାଇ ପାରୁନା।
ହଁ କହୁଛି କହୁଛି ଯୁବପିଢି କଥା କହୁଛି।
ଆଜ୍ଞା।
ଆଗରୁ ଆମ ସମୟ କଥା କହୁଛି।
ଆଜ୍ଞା।
ଏଇ ଯଉ ସମାଜରେ ଯେମିତି ଗୋଟେ ନିଶା ଦ୍ରବ୍ୟ ବିକ୍ରି ହଉଛି ଯେମତି। ତମ୍ବାଖୁ ଆଇଟମ୍ ଗୁଟକା ଆଇଟମ୍।
ଆଜ୍ଞା।
ଏସବୁ ଜିନିଷ ଆମେ ଯଦି ବୟସ୍କ ମାନଙ୍କ ଆଗରେ ଗୋଟେ ସାଧା ପାନ ବି ଖାଇଦଉଥିଲୁ
ଆଜ୍ଞା।
ସେମାନେ ବାଡେଇକି ନାଲି କରିଦଉଥିଲେ।
ଆଜ୍ଞା।
ଭୟ ଥିଲା ପାନ ଖାଇ ଦେଇଛି ବାପା ଆସିଲାଣି ପାଟି ନାଲିହେଇଛି କଣ କରିବି।
ଆଜ୍ଞା।
ବର୍ତ୍ତମାନେ ଡେଟରେ ମୁଁ ଭାବୁନି ପିଲାଙ୍କର ସେ ସବୁ ଉ ଅଭ୍ୟାସ ଅଛି। କିନ୍ତୁ ସେମାନେ ବହୁତ ଛୋଟ ବୟସରୁ ଏସବୁ ଜିନିଷ କାହିଁକିନା ସମାଜରେ ଏ ସବୁ ଜିନିଷ ଖୁଲମଖୁଲା ମିଳୁଛି। ଆଉ ସେମାନେ ନେଇକିରି ନିଶାଗ୍ରତ ହଉଛନ୍ତି ଛୋଟ ବଡ ବି ମାନୁନାହାନ୍ତି।
ବଢିଆ ଲକ୍ଷ୍ୟ କରିଛନ୍ତି ଆପଣ।
ଛୋଟ ବଡ଼ ବି ମାନୁନାହାନ୍ତି ତ ଏଇ ଏଇଟା ଗୁଟା ବହୁତ ବଡ ସମାଜ କୁ ଧୀରେ ଧୀରେ ଖାଇ ଯାଉଛି।
ଆଜ୍ଞା। ବଢିଆ କହିଲେ ଆପଣ ଯେ ଭୟ ନାହିଁ ବୋଲି ହୁଏତ ଭକ୍ତି ନାହିଁ। ବା ଭକ୍ତି ନାହିଁ ବୋଲି ହୁଏତ ଭୟ ନାହିଁ ଆଉ ଭୟ ମୁ କ୍ତ ହେଇଯିବା ଦ୍ଵାରା ଆଜିିକାର ଯୁବପିଢି ଗୋଟେ ଠିକ୍ ବାଟରେ ଯାଇପାରୁନାହାନ୍ତି।
ହୁଁ ହଁ ନିହାତି ଏଇ ଜିନିଷ।
ହଁ। ଆଚ୍ଛା ବହୁତ ବଢିଆ ଆପଣଙ୍କର ଆଲୋଚନା ବହୁତ ଭଲ ଲାଗୁଛି। ତ ଆପଣଙ୍କ ଦୃଷ୍ଟିରେ ଆମେ ଭଲ ମଣିଷ କାହାକୁ କହୁ ପ୍ରକୃତରେ? କେଉଁ ଗୁଣ ଗୁଡିକ ଥିଲେ ଆମେ ଜଣକୁ ଭଲ ମଣିଷ ବୋଲି କହିବା।
ଏକ ଭଲ ମଣିଷ ହେବା ପାଇଁ ଗୋଟିଏ ଗୁଣ ବି କାଫି।
ଆଜ୍ଞା।
କାହିଁକି ନା ଭଗବାନ ସମସ୍ତଙ୍କ ପାଖରେ ଖୁଣ ଦେଇଛନ୍ତି। ସମସ୍ତଙ୍କର କିଛି ନା କିଛି ଖୁଣ ଅଛି।
ନିଶ୍ଚିତ ଭାବରେ।
ହଁ ତେଣୁ ଭଲ ମଣିଷ ହବା ପାଇଁ ଗୋଟାଏ ଗୁଣ କାଫି।
ବା ବହୁତ ସୁନ୍ଦର ମାନେ ଆପଣ କହିବା ପାଇଁ ଚାହୁଁଛନ୍ତି ଈଶ୍ୱର ପ୍ରତ୍ୟେକ ମଣିଷକୁ ଗୁଣ ଦେଇଛନ୍ତି। ଗୋଟେ ହଉ ଏକାଧିକ ହଉ ସେଇ ଭିତରୁ ଗୋ ଟିଏ ଗୁଣ ବି ଯଦି ସମ୍ପୂର୍ଣ୍ଣ ଭଲ ହେଇଯାଏ। ତାହେଲେ ନିଶ୍ଚିତ ନିଶ୍ଚିତ ଭାବରେ ସେ ଭଲ ମଣିଷ ଥିବ ଏତେ ଚମତ୍କାର ଆଜ୍ଞା ଆପଣଙ୍କର ଚିନ୍ତାଧାରା। ମାନେ ସତରେ ହୃଦୟ ଛୁଆଁ କଥା ହୃଦୟ ଛୁଆଁ। ବୋଧହୁଏ ଆପଣଙ୍କ ଜାଗାରେ ମୁଁ ଥିଲେ ଚାରି ପାଞ୍ଚଟା ଗୁଣ କହିଥାନ୍ତି କିନ୍ତୁ ଆପଣ ବଢିଆ କଥା ଟିଏ କହିଲେ। କି ଗୋଟିଏ ବି ଗୁଣ ଯଦି ସେ ପରିମାର୍ଜିତ ସଂସ୍କାରିତ କରିଦିଏ। ତାହେଲେ ସେ ନିଶ୍ଚିତ ଭାବରେ ଭଲ ମଣିଷ ହେଇପାରିବ ନିଶ୍ଚିତ।
ଆଉ ଭଲ କାହାକୁ କହିବା। ସମସ୍ତେ ଆଜିକା ଡେଟ ରେ ଯାହାକୁ ଦେଖିବେ ଆପଣଙ୍କୁ ଭୟ ଲାଗିବ। କାହିଁନା ଦୁନିଆ ସେମିତି ହେଇଗଲାଣି।
ଆଚ୍ଛା ଗୋଟିଏ କଥା କୁହନ୍ତୁ ଆପଣ କଣ ଖାଇବା ପାଇଁ ବେଶୀ ଭଲ ପାଆନ୍ତି?
ଖାଇବା ପାଇଁ।
ହଁ।
ଖାଇବା ପାଇଁ ମୋତେ ଟିକେ ମିଠା ଆଇଟମ୍ ଭଲ ଲାଗେ।
ଆଚ୍ଛା ଯେ କୌଣସି ମିଠା ଲାଗୁଥିବା ଖାଦ୍ୟ ଆପଣଙ୍କୁ ଭଲ ଲାଗେ। ଆଚ୍ଛା ଆମ ରସ୍ ଖାଦ୍ୟ
ପୁଣି ଟିକେ ନେଟୱର୍କ ଅପଡାଉନ ହେଲା।
ହଁ ମୁଁ ଆମେ ଯଦି ଜାଣିବାକୁ ଚାହିଁବା କି ରଷେଇ ଖାଦ୍ୟ କଣ ଆପଣଙ୍କୁ ବେଶୀ ଭଲ ଲାଗେ।
ରୋଷେଇ ଖାଦ୍ୟ ରୋଷେଇ ଖାଦ୍ୟ ଅ ଘରୋଇ ଖାଦ୍ୟ ଭଲ ଲାଗେ ଆଉ ଉଁ।
ବଢ଼ିଆ।
ହଁ ହୁଁ ବାହାର ଖାଦ୍ୟ କିଛି ଭଲ ଲାଗେ ନା।
ଆଜ୍ଞା।
ଘରୋଇ ଖାଦ୍ୟ ଯାହା ପିଠା ପଣା ଆଁ ଆଁ ଆଉ ଘର ଘରର ତରକାରୀ। ଉଁ ଉଁ ଘରରେ ଜଳଖିଆ। ଏସବୁ ଭଲ ଲାଗେ। କେତେବେଳେ କେମିତି ବାହାର ଖାଇଦିଏ ସେତ ଅଲଗା କଥା କିନ୍ତୁ ଭଲ ଲାଗେ ନା।
ମାନେ ଆପଣ କହିବା ପାଇଁ ଚାହୁଁଚନ୍ତି କମ ତେଲ ମସଲାରେ ହେଇଥିବ। ଯତନର ସହିତ ହେଇଥିବ। ଯଉଟା କି ଘରୋଇ ଖାଦ୍ୟ ଆପଣଙ୍କୁ ଭାରି ପସନ୍ଦ ବହୁତ ସନ୍ଦ।
କାହିଁ ନା ବହୁତ ସମୟ ବାହାରେ ମୋର କଟି ଯାଇଚି ଆଉ ଉଁ ଉଁ ମୁଁ ବାହାରେ ବହୁତ ଦିନ୍ ଖାଇଛି ହୋଟେଲ ଫୋଟେଲ ମାନଙ୍କରେ।
ଆଜ୍ଞା।
ହଁ ହଁ ମତେ ହୋଟେଲ ଫୋଟେଲ ପୁର ଇରିଟେଟ୍ ମତେ ଭଲ ଲାଗେନା ବହୁତ ଚିଡ଼ା ଲାଗେ।
ବହୁତ୍ ଭଲ ଆପଣଙ୍କ ରୁଚି ବହୁତ, ସତରେ
ଆଉ ଆପଣ ଖାଇ ସାରିଲେଣି ଆପଣଙ୍କ ରାତ୍ରି ଭୋଜନ।
ହଁ ଆଜ୍ଞା ରାତ୍ରି ଭୋଜନ ସରିଲାଣି ଏଠି ହଁ। ଆଉ ଏଇ ଦଶ ପନ୍ଦର ମିନିଟ୍ ହେଲା।
ହ
ଆ ଗୋଟେ ଖାଲି ଜରୁରୀ କଲ୍ ଆସୁଚି ଟିକେ ରୁହନ୍ତୁ ଆଜ୍ଞା।
ଆଜ୍ଞା।
ଟିକିଏ ଖାଲି ରୁହନ୍ତୁ